ହ୍ୟାଲୋ
ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ ସୁଭୁଚି।
ହ ହୁଁ ହୁଁ ହଁ ବାସ୍ ଆସଛି।
କଣ କରୁଛ?
ନାଇଁ ଏଇନା ତ ମୁଁ ଶୋଇବା ଟାଇମ୍ ହେଇନି ମୁଁ ଟିକେ ଏପଟ ସେପଟ ହଉଥିଲି ଆଉ।
ଆଚ୍ଛା।
ତମେ ହଁ।
ବସିଥିଲି ଆଉ କଣ କରିବି।
ହୁଁ ତମେ ଖାଇସାରିଲଣି?
ହଁ ହଁ ଖାଇସାରିଥିଲେ।
ହୁଁ ହୁଁ ହୁଁ କଣ ଖାଇଲେ?
ହଁ। ଖାଇଥିଲି ରୁଟି ଆଉ ପୋଟଳ ଭଜା।
ହୁଁ ହୁଁ ଖାଲି ପୋଟଳ ନା ପୋଟଳ ଆଳୁ।
ହଁ ପୋଟଳ ଆଳୁ ଭଜା।
ହୁଁ ହୁଁ ଖାନା ଖାଲି ପୋଟଳ। କମ୍ବିନେସନ ଟା ମାନେ ଠିକ୍ ନାହିଁ ନା ପୋଟଳ ଆଳୁ ଟା କମ୍ବିନେସନ ଠିକ୍ ଅଛି।
ହଁ ପୋଟା ଆଳୁ ଭଜା।
ଆ ଘରେ ସମସ୍ତେ ଖାଇସାରିଲେଣି?
ହଁ ଖାଇକି ଶୋଇଲେଣିିଁ ସମସ୍ତେ ତ ମୁଁ ବସିଛି।
ଆଚ୍ଛା ମାନେ ଜଲ୍ଦି ଖାଇଦିଅନ୍ତି ବୋଧେ ତମ ଘରେ ସମସ୍ତେ।
ନାଇଁ ନାଇଁ ଜଲ୍ଦି କଣ ବର୍ଷା ହଉଛି ନା ସେଇଥିପାଇଁ ସମସ୍ତେ ଖାଇକି ଶୋଇବା ଅବସ୍ଥାରେ ହେଇଗଲାଣି ଆଉ।
ହଁ ଦିନମାନ ତ ବର୍ଷା ଟା ଲାଗିକି ରହିଛି ପୁରା କୁହନ୍ତୁନି କୁହନ୍ତୁନି ପଦାକୁ ବାହାରି ହଉନି।
ହଁ। ସନ୍ଧ୍ୟା ବେଳୁ ତ ଟୋଟାଲି ଉପରେ ବର୍ଷା ଏବେ ଯାଇଏ ଟିକେ ବି ଛାଡିନି।
ନାଇଁ ଆମ ଏପଟ ଏରିଆରେ ଛାଡିଗଲାଣି ମୁଁ ଏଇନା ଯାଏ ପଦାରେ ଥିଲି ଦଶ ଭିତରକୁ ଆସିଲି। ଆମ ଏପଟେ ଛାଡିଗଲାଣି ସନ୍ଧ୍ୟାବେଳ କିନ୍ତୁ ବର୍ଷା ହେଲା ପୁରା ଲଗାଗିକି ରହୁଥିଲା ଟୋଟାଲି ଛାଡୁନଥିଲା। ବହୁତ ଲେଟରେ ଛାଡିଲା। ହୁଁ ଆଉ ଆମ ଘର ଏଇଠି କେନ୍ଦ୍ରାପଡ଼ା ସାଇଡ ରେ ଆଉ।
ଆଚ୍ଛା ଆଚ୍ଛା।
ଆଉ ଘରେ ଆପଣଙ୍କର କିଏ କିଏ ସବୁ ଅଛନ୍ତି?
ଘରେ ଆମର ତ ବହୁତ ବଡ ପରିବାର। ପୁରା ଜାଇଣ୍ଟ ଫ୍ୟାମିଲି। ଜେଜ ଜେଜେମା ଦାଦା ଖୁଡି ବାପା ବୋଉ। ମୋ ସାନ ଭଉଣୀ ମୋ ଭଉଣୀ ମୋ ସାନ ଭାଇ। ଆଉ ମୋ ଦାଦାଙ୍କର ଗୋଟେ ପୁଅ।
ଆଚ୍ଛା ତାହଲେ। ତମ ଉପରେ ବି ବଡ ଭାଇ ଜଣେ ଅଛନ୍ତି ନା।
ନାଇଁ ନାଇଁ ମୁଁ ବଡ।
ଆଉ ଆପଣ ବଡ ତାହେଲେ ହୁଁ ହୁଁ। ତ ଯେତେ ବଡ ଫ୍ୟାମିଲି ଯେତେ ଅଧିକା ଲୋକ। ଉ ଶୁଣନ୍ତୁ ନା ଯେତେ ବଡ ଫ୍ୟାମିଲି ଯେତେ ଅଧିକା ଲୋକ ସେତେ ଭଲ ପାଇବା।
ହଁ-ହଁ।
ଆମ ଘର ଆଇ।
ଭଲ ପାଇବା। ହଁ। ଠିକ କହୁନ।
ଅଁ ହଁ। ହୁଁ କାହିଁକି ନା ଆମର ବି ଏତେ ବଡ ଫ୍ୟାମିଲି ନାହିଁ। ତ ଆମ ଫ୍ୟାମିଲି ଭିତରେ ଦେଖିବାକୁ ଗଲେ। ଆମର ଫ୍ୟାମିଲିରେ ଦେଖିବା ବେଲେ ପାଞ୍ଚ ଜଣ ଥିଲୁ। ତ ଦି ଜଣ ବର୍ତ୍ତମାନ ପାଇଁ ନାହାନ୍ତି ଆମେ ଏବେ ତିନି ଜଣ ଅଛୁ। ଦି ଜଣ ଯୋଉଥିଲେ ସେ ମୋ ଦି ଭଉଣୀ ଥିଲେ। ମୋ ବଡ଼ ଭଉଣୀ।
ଆଛା ମ୍ୟାରେଜ ସରିଗଲାଣି ତାଙ୍କର।
ଅଁ ମ୍ୟାରଜ ସରି ଗଲାଣି। ସିଏ ସେଇ ବାହା ହେଇଗଲେ ବୋଲିକି ତ ଘରକୁ ପଳେଇଲେ ନା।
ନାଇଁ ଝିଅ ପିଲାମାନେ ଜବ ପାଇଁ ବି ବାହାରକୁ ଯାଆନ୍ତି ନା।
ନାଇଁ ସିଏ ତାଙ୍କୁ ବହୁତ ମାନେ ସିଏ। ଉଁ କଁ କହିବି ସେ ତାଙ୍କର ମାନେ। ହୁଁ ଜବ୍ ନାଇଁ ପଢାପଢି କଲିନି ଠିକ୍ ଠାକ୍। ତ ସେଥିପାଇଁ ତାଙ୍କୁ ବିଦାୟ କରିଦିଅ ଘରୁ।
ହୁଁ।
ପାଠପାଠ ପାଠ ସାଠ ତ ନାହିଁ ଆଉ ଘରେ ବସିକି କଣ କରିବ ହଁ ଭାଇ ଯାହା
ହୁଁ।